ସନ୍ଧ୍ୟା।
ନମସ୍କାର।
ନମସ୍କାର ଶୁଭ ସନ୍ଧ୍ୟା କେମତି ଅଛନ୍ତି? ହଁ ମୁଁ ତ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି କୁହନ୍ତୁ?
ମୁଁ ବି ବହୁତ ଭଲ ଅଛି ବ୍ୟସ୍ତ ବହୁଳ ଜୀବନ ଭିତରେ କଣ ଆପଣଙ୍କୁ ମନେ ପକେଇଥିବାରୁ
ମୁଁ ଧନ୍ୟମନ କଲି।
ଇଏ ସେଇଟା ହିଁ ମୁଁ କହିବାକୁ ଚାହୁଁଥିଲି।
ଆଚ୍ଛା ଆଉ ଆପଣଙ୍କର ଏରିଆରେ ବର୍ଷା ଫର୍ଷା ହେଉଛି ନା ହଉନି?
ବର୍ଷା ତ ହଉ ଉଠେଇଛି ମାନେ କଣ କହିଲ ଟିକେ ଟିକେ ବିଜୁଳି ହଉଛି ତା ହଇତ ତା ଯୁ ସୁନ୍ଦର ଘଡ଼ଘଡ଼ି ର ଆବାଜ୍। ଯୁ ମଜା ଲାଗୁଛି ଶୁଣିବା ପାଇଁ।
ଘଡ଼ଘଡ଼ି ଆପଣଙ୍କୁ ଡ ଡର ଲାଗେନି।
ଘଡ଼ଘଡ଼ି ମତେ ବ ଡର ଲାଗେ ସେଇଭଳିଆ ଲା ବହୁତ ବିଜୁଳି ଟା ଡର ଲାଗେ ଘଡଘଡ଼ି ତାର ଗୋଟେ ସା ତାର ଗୋଟେ ସେଟା ହଉଛି କଣ କହିଲ? ଗ ବିଜୁଳି ଟା ବହୁତ ଡର ଲାଗେ। ତମକୁ?
ହଁ ବିଜୁଳି ମୋତେ ଡର ଲାଗେ ଘଡ଼ଘଡ଼ି ବି ଚଳିବ। କିନ୍ତୁ ବିଜୁଳିଟା ଜୋରେ ଡର ଲାଗେ। ସେ ଯୋଉ ପୁରା ଆକାଶକୁ ପୁରା କରିଦିଏ ଆଲୋକିତ ମତେ ବହୁତ ଡର ଲାଗେ।
ଆଉ ଏଇ ରିସେଣ୍ଟ ଏଇ ରିସେଣ୍ଟଲି ମ୍ୟାଚ୍ ଗଲା ଦେଖିଚନ୍ତି?
ହଁ ଆପଣଙ୍କର ଆର୍ସିଭି ଟିମ୍ ଥିଲା? ନା। ଗୁଜୁରାଟ ଥିଲା। ସେଥିପାଇଁ ଆପଣ ସେଥିପାଇଁ
ଆମେ ଦୁଇ ବର୍ଷ ହେଲା ଜିତି ଆସୁଥିବାରୁ ବହୁ ନିଜକୁ ବହୁତ ଧନ୍ୟ ମନେ କରୁ।
ତ ସେଥିପାଇଁ ଆପଣ ଏଇ କଥାଟି ପକେଇଲେ ଯେହେତୁ ଆପଣଙ୍କ ଟିମ୍ ଟି ଉତ୍ତୀର୍ଣ୍ଣ କରିଚି ଖେଳରେ ସେଥିପାଇଁ ପକେଇଲେ। କିନ୍ତୁ ମୋର ଆ
ଆଉ ଆପଣଙ୍କର ଏବେ ଶୁଣ ନ୍ତୁ। ଆପଣଙ୍କର ଅବିକା ପଢାପଢି କଣ ଚାଲିଚି ନା ସରିଲାଣି?
ମୁଁ ନାଇଁ ନାଇଁ ମୋର ଏବେ ସରିଚି। ମୁଁ ଏମ ସି ଏ କରୁଥିଲି। ଏମ ସି ଏ ମୋର ଏବେ ସରିଯାଇଚି। ମୁଁ ଆଉ ଏବେ କିଛି କରୁନି ଘରେ ଅଛି। ଭାବୁଚି କଣ କରିବି କଣ ନାହିଁ ଚାକିର ବାକିରି। ଦେଖାଯାଉ କଣ ହଉଚି ଭବିଷ୍ୟତ।
ସବୁ ଭଲ ହବ ଭଗବାନଙ୍କ ଉପରେ ଭରଷା ରଖ। ହଁ ମୁଁ ଏବେ ମୋର ପଢାପଢି ଚାଲିଚି। ବର୍ତ୍ତମାନ ଚାଲିଚି ମୋର ପଢାପଢି।
କଣ ପଢ଼ୁଚନ୍ତି ଆପଣ?
ମୁଁ ବର୍ତ୍ତମାନ ଏମ ସି ଏ କରୁଚି। ମୋର ସରିବ ଆରବର୍ଷ ସରିଯିବ। ମୁଁ ଏବେ ଛୁଟି ଥିଲା ମୋର। ଅ ଗ୍ରୀଷ୍ମ ଋତୁର ଛୁଟି ଥିଲା ମୁଁ ଘରକୁ ଆସିଥିଲି।
ଓ ଘରେ ଅଛନ୍ତି ଅବିକା।
ଆଜ୍ଞା। ଆଉ ଆପଣ ଖାଇଥିଲେ କଣ ଆଜି?
ମୁଁ ଆଜି ଖାଇଥିଲି ସନ୍ଧ୍ୟାରେ ଖାଇଥିଲି ଦିଟା ପକୁଡ଼ି ଖାଇଥିଲି। ସେ ଆସିଚନ୍ତି ମୋର ପିଉସା, ପିଉସି। ତ ସେମାନେ ତାଙ୍କ ଆସିବା ଖୁସିରେ ମୋର ମା ବନେଇଥିଲେ ଆଉ। ଭଲ ବନେଇଥିଲା ପକୁଡ଼ି।
ଭଲ ପକୁଡି ଖାଇଚନ୍ତି ତାହେଲେ ମାନେ ପକ କୁଡି ଖାଲି ପକୁଡି ଖାଇଚନ୍ତି ନା ତା ଧିଅରେ ଟିକେ ଯେମିତି ଲୋକମାନେ ସବୁ ଖାଆନ୍ତି ଟିକେ ଚା ଆ ପକୁଡି ଏମିତି ମାନେ ତମେ ଚା ପିଅ କି ପିଅନି?
ନାଇଁ ମୁଁ ଚା ବିଲକୁଲ୍ ବି ପସନ୍ଦ କରେନି। ମୋତେ ଟିକେ ଏ ମାନେ ଭଲ ଲାଗେନି ଚା। ମୋତେ ପସନ୍ଦ ଟିକେ ତେଲ ଭାଜି ଜିନିଷ ମତେ ଭାରି ପସନ୍ଦ। ଫାଷ୍ଟ ଫୁଡ଼୍ ଜିନିଷ ଟିକେ ପସନ୍ଦ। ହଁ ହଁ ହଁ ହଁ ହଁ ଭାରି ପସନ୍ଦ ସେ ସବୁ ବେଶୀ ପସନ୍ଦ ନାନ ଫାନ୍ ଏସବୁ ମତେ ପସନ୍ଦ।
ହ ମତେ ବି ସେ ସବୁ ବହୁତ ପସନ୍ଦ। ମ ନାନ୍ ସହିତ ତଡକା ନହେଲେ ଟିକେ ଛୋଲେ। ମତଲବ ଏଇ ସବୁ ଜିନିଷ ମତେ ବହୁତ ପସନ୍ଦ।
ଆଇଁଷ ଖାାଅ କି ଖାଅନି?
ନାଇଁ କି ମୁଁ ଆଇିଷ ଖାଏ ଆପଣ ଖାଆନ୍ତିନି କି?
ନାଇଁ ମୁଁ ତ ଖାଏନି। ତ କେବେ ଟ୍ରାଏ କରିବ ଆପଣ ଖାଇବାକୁ ନାନ୍ ସହିତ ଚିକେନ୍ ଠିକ୍ ଅଛି।
ନାନ ସହିତ ଚିକେନ ମାନେ ଶୁଣନ୍ତୁ ଆପଣ ତ କେବେ ଖାଇନାହାନ୍ତି ବି ଆପ୍ ଆପଣ ଜାଣିଲେ କେମତି ନାନ୍ ସହିତ
ନାହିଁ ମୁଁ ଯୋଉଁ ଜାଗାରେ ରହୁଥିଲି ସେଠି ସମସ୍ତେ ୟାକୁ ଟିକେ ଖାଇବାକୁ ଭଲ ପାଆନ୍ତି ସମ ମୁଁ ତ ଆଇଁଷ ଖାଏନି। ତ ମୋତେ ସବୁବେଳେ କୁହନ୍ତି କି ତୁ ଏଇଟାକୁ ଖା। ଆଚ୍ଛା କିନ୍ତୁ ମୁଁ ଆପଣଙ୍କୁ କହିବି କି ଆପଣ ଯଦି ଖାଆନ୍ତି ଆଇଁଷ ତେବେ ନାନ୍ ସହିତ ଚିକେନ୍ ଟିକିଏ ଟ୍ରାଏ କରିବେ ଖାଇବା ପାଇଁ।
ଆଉ ଖରା ଦିନର ଯୋଉ ଜାଣିଛନ୍ତି। ଖରା ଦିନର ସେ ଯୋଉ ଆମ୍ବ ଲସି ଆଉ ଆମ୍ ପନା ମାନେ ଯେତିକ ଆମ୍ବ ଉପରେ ଯେ ଯେତିକ ମାନେ କଣ କହିଲେ ଅ ଉ ତ ମାନେ ଖରା ଦିନରେ ଖାଇବା ସବୁଠୁ ବଢିଆ ଜାଣିଛ ନାଁ ଜୁସି ଜୁସି ଖାଇବା ଖାଲି।
ଆଚ୍ଛା ଆପଣଙ୍କୁ ଆର୍ସିବି କାହିଁକି ଏତେ ଭଲ ଲାଗିଲା ଆପଣ କାହିଁକି ଆସିବି କି କାହିଁକି ଚୁ ମାନେ ପସନ୍ଦ କଲେ ଏତେ।
ସି ବି ମୋର ଛୋଟବେଳୁ ପସନ୍ଦ।
କାହିଁକି ତାର କୋଉ ଖେଳାଳି ତୁମକୁ ଏତେ ଭଲ ଲାଗେ?
ମତେ ଭଲ ଲାଗେ ଏବିଡିବି ୱାସ।
ଆଚ୍ଛା ସିଏ ଅବିକ ଖେଳ ଘରେ ଅଛନ୍ତି ନାଁ ଆଉ ନାହାନ୍ତି?
ନାହାନ୍ତି ଆଉ ଆପଣ ଶୁଣନ୍ତୁ ଆଉ ଆପଣ ଯୋଉ କେବେ ମାର୍କେଟ ଫାର୍କେଟ ଆଡେ ଆସୁନାହାନ୍ତି।
ଆଚ୍ଛା ଆଚ୍ଛା କେବେ ଯିବାକୁ ଦେଖି କିମ୍ବା ମୁଁ ଆପଣଙ୍କୁ
ମାର୍କେଟରେ ଯାଇଥିଲୁ ଗୋଟେ ଖାଇବା ପାଇଁ ଇଚ୍ଛା ହେଲା ଗଲୁ ଖାଇବା ପାଇଁ। ଅ କହୁଛୁ ଏତେ ମଜା ତାହେଲେ ଆସିଲୁ ଆସିବାଟା ଆମ ପାଇଁ ବହୁତ କଣ କହିଲେ? ମେମୋରି ମାନେ ବହୁତ୍ ଅଦ୍ଭୁତ ଥିଲା ଆମ ପାଇଁ।
ଆଚ୍ଛା କଣ କେମିତି କାଟିଲେ କେମିତି କେମିତି କଣ କାଟିଲେ?
ହା ବହୁତ୍ ଜୋରରେ ବର୍ଷା ଆସୁଥିଲା ଇଆଡେ ଡର ବି ଲାଗୁଥିଲା ଘରକୁ ଯିବାର ର ଅଛି। ଆ କେମିତି ଯିବୁ ଘରୁ କଲ୍ କରିବେ ଗାଳି କରିବେ। ବହୁତ୍ କିଛି ଭାବି ଭାବି ଶେଷରେ ଆମକୁ ଗାଡି ମିଳିଲା ଆମେ ଆସିକି ପହଞ୍ଚିଲୁ ଘରେ।
କଉଥିରେ ଆସିଲେ ବସ୍ ରେ ଆସିଲି ନାଁ
ନାଇଁ ଆମେ ଲିଫ୍ଟ୍ ମାଗିକି ଆସିଲୁ ଲିପ୍ଟ୍ ମାଗିବାରେ ଗୋଟେ ମଜା ଥାଏ ନାଁ। ଆମେ ଟ୍ରାଏ ମାରୁଥିଲୁ ଲିପ୍ଟ୍ ଯାଇ ହଉଚି ନାଁ ନାଇଁ।
ଆଚ୍ଛା ଆଚ୍ଛା ତମେ କଣ ବର୍ଷା ପୁରା ଜୋରରେ ଆସିଗଲା ନାଁ କଣ କେମିତି ଥିଲା?
ନାଁ ବର୍ଷା ବହୁତ୍ ଜୋରେ।
ଆଚ୍ଛା ଆଚ୍ଛା ସେଇ ଡରରେ ଲିଫ୍ଟ୍ ରେ ପଳେଇ ଆସିଲେ ଆଉ।
ହଁ ସେଇଥିରେ ପଳେଇ ଆସିଲୁ କିନ୍ତୁ ଆମେ ଚାହୁଁଥିଲୁ କି କା କାରଣ ବସ୍ ଯ ଆସିଥାନ୍ତୁ ଆମ ଛକ ପାଖରେ ସେ ଏ ଆ ରଖିବାକୁ ହଁ ଆଭେ ଲେବୁଲ୍ ହେଇନଥାନ୍ତେ। ତ ଲିପ୍ଟ୍ ମାଗିକି ଆସିଲୁ ଆଉ।
ଆଚ୍ଛା ଆଚ୍ଛା ତାହେଲେ ଗୋଟେ ଭଲ ଅଦ୍ଭୁତ ଅ
ମାତ୍ର ସଡ ଆମେ ଯାଇକି ଜଲ୍ଦି କେମିତି ହେଠି ପହଞ୍ଚିକି ଏସି ରେ ରହିବା ପାଇଁ ଏତେ ଗରମ ଲାଗୁଥିଲା ବାହାରେ। ମାନେ ଦିନ ମାନେ ଏସି ଭିତରେ ରହିକି ଆସିଲୁ। ଆସି ଘରେ ପହଞ୍ଚିଲେ, ଘର ଲୋକ ତ ଡରି ଯାଇ ଖରା ହଉଚି କାହିଁକି ଯାଉଥିଲେ, କଣ ପାଇଁ ଆମେ ପାଣି ବୋଟଲ ବି ନେଇନଥିଲୁ। ପାଣି ବଟଲ୍ ସେଠି କି ମାନେ ଅଟୋରେ ଗଲୁ ଭାବ ଆମେ ଖୁସି ହେଇଯାଇଥିଲୁ ବସ୍ ରେ ଯିବୁ ବୋଲି। ମାଗେଣା ବସ ଦେଖିଲା ବେକୁ ସେଗୁରା କିଛି ମିଳିଲାନି। ଆମେ ଯାଇଁକି ବସିଲୁ ଅଟୋରେ ଗଲୁ। ଫୁଣି ଅଟ୍ ଅଟୋରୁ ଆଉ ଗୋଟେ ଗାଡି ଛେଞ୍ଚ୍ କଲୁ, ଫୁଣି ଆଉ ଗୋଟେ ଗାଡ଼ିରେ ଯାଇ ଫାଇନାଲି ପହଞ୍ଚି ଗଲୁ। ତାପରେ ଏଠି ଗୋଟେ ପାଣି ବଟଲ୍ କିଣି
ଆପଣ ବସ୍ ରେ ଆପଣଙ୍କ ଛକରୁ ବସ୍ ରେ ଗଲେନି?
ନାଇଁ ବସ୍ ରେ ଆମେ ଗଲୁନି କାରଣ ବସ୍ ଅ ସେତେବେଳେ ଆ ଆସି ନଥିଲା ବହୁତ୍ ଲେଟ୍ ହେଲା ଖରା ବି ବହୁତ୍ ହଉଥିଲା। ଆମକୁ ଭୋକ ବି ଲାଗୁଥିଲା ସେଥିପାଇଁ ଜଲ୍ଦି ଯିବୁ ଯାଇଁକି ପହଞ୍ଚିବାର ଥିଲା ଆମକୁ।
ଓହୋ। ତ ଯାଇଁକି ଟାଇମ୍ ଟେବୁଲ୍ରେ ଠିକ୍ ପହଞ୍ଚିଗଲେ ନା?
ହଁ ଟାଇମ୍ ରେ ପହଞ୍ଚିଗଲୁ ପହଞ୍ଚିଗଲୁ। ଆଉ?
ଆଉ? ନା ମୁଁ ତ ଏବେ କୁଆଡେ ଯାଇନି। ହେଲେ ଭାବିଚି କୁଆଡ଼େ ଟିକେ ଯାଇଁକି ଘରେ ବସି ବସି ବହୁତ୍ ମୁଣ୍ଡ ପୁରା ଖରାପ୍ ହେଇଗଲାଣି। ତ ଟିକେ ଯାଇଁକି ବାହାରୁ ଟିକିେ ବୁଲାବୁଲି କରିକି ଆସିଆ ପାଇଁ ଭାବିଚି। ଦେଖାଯାଉ ମୋର ସାଙ୍ଗସାଥି ଏଠି କିଛି ଅଛନ୍ତି, ମୁଁ ତାଙ୍କ ସହିତ କଥା ହେବି। ଟିକେ କହିବି ଚାଲ ସମସ୍ତେ ଯିବା ଟିକେ ବୁଲାବୁଲି ମଜାମସ୍ତି କରିକି ଆସିବା ପାଇଁ। ଦେଖାଯାଉ ସେମାନେ କଣ କଉଚନ୍ତି।
ଆମେ ଛୋଟ ବେଳେ ସ୍କୁଲ୍ ରେ ପଢୁଥିଲୁ। ମାନେ ଖରା ଦିନର ମଜା କଁ କହିଲ? ଆମେ କେମିତି ମାନେ ଏଇ ଟାଇମିରେ ଯିବୁ। ହେଁ ସ୍କୁଲ୍ ଛୁଟି ଥାଏ। ସେଇ ଟାଇମିରେ ଆମକୁ ବହୁତ୍ ଖେଳୁ, ମାନେ ଖରା ଦିନ ଏମିତ୍ ମିତି ଆମର ବିତିଯାଏ। କୁହନି ମାନେ ଦି ଦିନ ରାତି ଚବିଶ୍ ଘଣ୍ଟା ଆମେ ଖେଳୁଥାଉ।
ହଁ। ଛୁଆବେଳେ ଆମେ ବହୁତ୍ ଭଲସେ ପୁରା ଇଏ କରିଚି କିନ୍ତୁ ଅବିକା ଛୁଆ ମାନେ ସବୁ କେମିତି କଣ କରୁଚନ୍ତି ତ ଆପ୍ ଆପଣଙ୍କ ଏରିଆରେ ଆପଣ ଦେଖୁଥିବେ।
ଆଉ ଆମେ ଆମେ ଯୋଉ ଖେଳୁଚୁ। ହଁ, ଏବେ ତ ମୁଁ ଟିକେ ଟିକେ ଖେଳୁଚି ସେଇଭଳିଆ ନୁହେଁ। କିନ୍ତୁ ଛୋଟବେଳେ ଯୋଉ ଆମେ ଯାଇକି ବାରିରେ ଆମ ଆମର ଏଠି ବାରି ଗୋ ଗୋଟେ ବହୁତ୍ ବଡ ବାରିଟେ ଅଛି ଅ ସେଠି ଆମେ ଆବ୍ ଅ ଆମ୍ବ ତୋଟା ଟାଇପି ର ମାନେ ବେଶୀ ଆମ୍ବ ଗଛନାଇଁ, ଅଳ୍ପ ଆମ୍ବ ଅଛ କିନ୍ତୁ ଆମେ ସେଠି ଆବ୍ ଆମ୍ବ ଗଛ ମୂଳରେ ବସିକି ପଢିମୁ।
ହଁ, ସେତେବେଳେ ସେତେବେଳେ ଛୁଆ ବେଳେ ନୂଆ ନୂଆ ବହି ଆସିଥାଏ ଏଇଟାଏ ଏଇ ସମୟ ମାନଙ୍କରେ। ନୂଆ ନୂଆ ବହି ପଢ଼ିଆକୁ ମଜା ଆସେ, ତମକୁ ସେମିତି ମଜା ଲାଗେନା?
ମତେ ବହୁତ ମଜା ଲାଗେ ମାନେ ମତେ ଟିକେ ନୂଆ ନୂଆ ଖାତା ଦେଖିଲେ ଲେଖିଆକୁ ଇଚ୍ଛା ହୁଏ, କିନ୍ତୁ ମୁଁ ବେଶୀ ଲେଖେନି। ଖାତା ଧରି ଦେଖିଆକୁ ଯେ ଫାଷ୍ଟେ ଦି ଦି ଫର୍ଦ୍ଦ ଉପରେ ଲେଖିଦେବି।
ପାଞ୍ଚ ଫର୍ଦ୍ଧ ସରିଗଲା ପରେ ତାପରେ ଆଉ ଇଚ୍ଛା ହୁଏନି।
ରାଗିଚି। ହଉ ହୁଏ ଆଉ।
ହଁ ସେ ଛୁଆବେେଳ ବହୁତ ଭଲ ଥିଲା।
ହଁ।
ହୁଁ ଏବେ ଛୁଆମାନେ ସେତେ ଭଲ ତ କରୁନାହାନ୍ତି ଖେଳୁନାହାନ୍
ଆଉ ତମ ରାତିରେ କଣ ଖାଇବା?
ରାତିରେ ଆଜି ଆମର ଚିକେନ ହେଇଥିଲା ଖରାବେଳେ। ସେପ ଚିକ
କଣ ଟେ ଖାଇଥିଲ?
ମୁଁ ଦିନରେ ପଖାଳ ଖାଇ ଦେଇଥିଲି। ପଖାଳ ଭାତ ଆଉ ଶାଗ ଭଜା ଆଳୁ ଚୋ ଖା ଲଗେଇକି ଖାଇ ଦେଇଥିଲି। ତ ରାତିରେ
ରାତିରେ ଫୁଣି କଣ?
ରାତିରେ ବୋଧେ ଏ ତରକାରୀ ଫରକାରୀ କଣ ଟିକେ ହବ। ମୁଁ ଆଉ ତ ଜାଣିନି ଆଉ ମୁଁ ଟିକେ ଓପ ଉପରେ ଅଛି ତଳେ କଣ ହୋଉଛି ଆଉ ମୁଁ ଜାଣିନି ଠିକ୍ ସେ।
ହ
ଖାଇବା ବେଳେ ଦେଖାଯିବ ଆଉ। ଆପଣ କେତେଟା ରୁଟି ଖାଆନ୍ତି?
ମୁଁ ମୋର ସେମତି ନାଇଁ ମତେ ଭୋକ ଯଦିଅଧିକ ଲାଗୁଥିବ ଚାରଟାବି ଖାଇଦିଏ। ମାନେ ଯଦି ଖା ଖରାବେଳେ ଖାଇ ନଥିବି। ଆ ଠିକ୍ରେ ଖାଇ ନଥିବ ବି ଅଳ୍ପ ଖାଇକି ଉଠିଯାଇ ଥିବି ଭୋକ ଲାଗୁଥିବ ଅଧିକ ଦେନ ଚାରଟା ଖାଏ ନହେଲେ ତିନିଟା। ଆଉ ସେମିତିବି ଭଲ ନାହୁ ଥୁଅ ଦିଟା ଗୋଟେ ସେମ ତି ଖାଇବାରେ କିଛି ମୋର ଇଏ ନାହିଁ।
ଆଚ୍ଛା ମାନେ ଏମିତି ନୁହଁ କି ଏଇ ଚାରିଟା ହିଁ ଚାରି ଟା ଖାଇବି। ସେମିତି ଯେତେବେଳେ ଭୋକ ଅଛି ଖାଇଲି। ଆଚ୍ଛା ଆଚ୍ଛା। ମୁଁ କିନ୍ତୁ ଦୁଇଟି ରୁଟି ଖାଏ।
ଏ ସକାଳେ ରୁଟ ଟି ଆଉ ଖ ଆମ ଘରେ ସଖାଳେ ରୁଟି ହୁଏ, ଆଉ ରାତିରେ ବି ରୁଟି। ଖରାବେଳ ଟା ଭାତ। ଆଉ ସଖାଳେ ପ୍ରାୟେ ଟାଇମ ଆମର ମତେ ପିଠା ବି ପସ ତମକୁ ପିଠା ଭଲ ଲାଗେ ନା?
ହଁ ପିଠା ମୋତେ ଚକୁଳି ପିଠା ମୋର ଭାରି ପସନ୍ଦ। ଏଣ୍ଡୁରି ପିଠା ଖାଇଚନ୍ତି ନା? ଅଷ୍ଟ ଅଷ୍ଟମୀରେ ଯୋଉ ଏଣ୍ଡୁରି ହୁଏ।
ଅଷ୍ଟମୀରେ ଏଣ୍ଡୁରି ମୋ ଫେବରାଇଟ।
ହଁ ସେଇଆ ଏଣ୍ଡୁରି ମୋର ବହୁତ ପସନ୍ଦ। ଆଉ ରହିଲା କାକରା ମତେ ଜମା ବି ଭଲ ଲାଗେନି। ଆଉ ଆରିସା ପିଠା ଭଲ ଲାଗେ। ଏହି ତିନୋଟି ପିଟା ମତେ ଭାରି ପସନ୍ଦ।
ମତେ ଚକୁଳି, ଇଡଲି ଆଉ
ହଁ ଇଟିଲି ବି ଭଲ। ଇଟିଲିରେ ବେଶୀ ବିରି ଥିଲେ ମୁଁ ଖାଏନି। ଟିକେ ସୁଜି ଅଂଶ ଅଧିକା ଥିଲେ ମୁଁ ଟିକେ ଖାଏ।
ଥିବ ଆଉ ସଫ୍ଟ ସଫ୍ଟ ଭଲ ଲାଗେ ଖାଇବା ପାଇଁ। ଇଟଲି ସଇତ ମତେ ଟିକେ ଗୁଗୁନି ତା ସଇତ ଟିକେ ପିଆଜ ଫିଆଜି ପଡିଥିବ।
ହଁ
ସେଇଠି ଟିକେ ଭଲ ଲାଗେ ଖାଇବା ପାଇଁ।
ଭଲ ଲାଗେ ହଁ। ଇଟିଲି ସହିତ କେବେ ଖାଇଚନ୍ତି ଲଗେଇକି ଆଳୁକଷା?
ଆଳୁ କସା ସାଇତ ଖାଇନା ଆମ ଆମ ମାର୍କେଟ ରେ- ଜଣେ ଲୋକ ଦୋଉଚି ଏତେ ସୁନ୍ଦର ଇଟଲି ଆଉ ତାକୁ ଏତେ ସୁନ୍ଦରରେ ସଜେଇକି ଦବ। ତମ ପେଟ ପୁରିଯିବ ଖାଇବ ଗୋଟେ ପ୍ଲେଟ।
ହଁ ସେ ବହୁତ ମାର୍କେଟ ମାନଙ୍କରେ ତ ଭଲ ଲାଗେ। ତମେ ଯେତେ ଚାହିଁଲେ ବି ଘରେ ସେ ଟେ ଟେଷ୍ଟ ବନେଇ ପାରିବନି, ବାହାରେ କିନ୍ତୁ ବହୁତ ସୁନ୍ଦର ଲାଗେ।
ହଁ ବାହାରେ ଆମ ମାର୍କେଟ ରେ ଏଠି ବଢିଆ ଦଉଛି। ଆଉ ଗୁପଚୁପ୍ ବି ଗୋଟେ ଏଇଠି ଦଉଛି ଏତେ ସୁନ୍ଦର ତାର ଆଳୁ ଭର୍ତ୍ତା, ତା ଖଟା ପାଣି ପାଣି ମିଶେଇଦବ ବହୁତ ବଢିଆ।
ଆଚ୍ଛା, ଆପଣ ଆପଣଙ୍କୁ ଗୁପଚୁପ୍ ବି ଭଲ ଲାଗେ ବୋଧେ?
ସେମିତି ମୁଁ ଖାଏନି କିନ୍ତୁ ମୁଁ କୋଉଠି ବି ଖାଏନି କେବଳ ସେଇ ଲୋକଟା ପାଖରେ ଖାଏ। ଯୋଉଠି ବି ଯୁଆଡେ ବି ଯାଏ କୋଉଠି ବି ଖାଏନି, ଆମର ଏଇଠି ଜଣେ ଦିଏ ତା ପାଖରେ ଆସି ଖାଏ। ମତେ ତା ବିହେଭିୟର ଭଲ ଲାଗେ। ଆଉ ଇଏ ତା କ୍ୟାଲିଟ ଭଲ ଲାଗେ।